ଓ ହାଲୋ।
ହାଲୋ।
ହଁ।
ଏଇଠି ଦୋକାନରେ ଅଛି। ହଁ ତ।
ଦୋକାନରେ କଣ ବୁଲିଆ ପାଇଁ ନା କଣ?
ନାଇଁ ଆସିଥିଲି ଏମିତି ଆଉ। ଆଉ ତମର କାମ ସରିଗଲାଣି?
ନା ମ ଇଆଡେ ବର୍ଷା ହଉଥିଲା ଜୋରସେ ପୁରା ବିଜୁଳି ମାରୁଥିଲା ଜୋରସେ ସେ ଘଡ଼ ଘଡି ମାରୁଥିଲା ଜୋରସେ କରେଣ୍ଟ ଚାଲି ଯାଇଥିଲା।
ନା ଆମର ବି ଏଠି ନାହିଁ।
ହଁ।
ଏବେ ବି ବିଜୁଳି ମାରୁଚି ଆମର ଏପଟେ ବର୍ଷା ହଉଥିଲା ଟିକେ ପୂର୍ବରୁ।
ଇଆଡେ ବର୍ଷା ହେ ଆ ଆସ୍ ଆସିକି ମାନେ ସେତେ ବେଳୁ ହଉଥିଲା ଟିକେନାକୁ ଚାରିଟା ବେଳକୁ ହେଲା ଏବେ ଆଉ ନାଇଁ।
ନା ଆମର ଏପଟେ ହେଲା ପୁରା ଘଣ୍ଟାଟେ ପରେ।
ହଁ ଇଆଡ଼େ କିନ୍ତୁ ହେଇଚି ସେଇ ଟିକେ ଟିକେ ଆଉ।
ପ୍ରଳବ ବର୍ଷା ହେଇଚି। ମୁଁ କଇଲି ପ୍ରବଳ ବର୍ଷା ହେଇଚି।
କଣ ରେଡ଼ିକଲେ? ଦିଦି କହିଲେ ମୁଁ କିହିଲି ଦିଦି ଏଇଟା କଣ ସିଏ କଇଲେ ମନୋଜକୁ ପଚାରିବ ସେଟା କଣ।
ମୁଁ ସେଇଥିରୁ କରିସାରିଲିଣି ଶହେ ପରେ।
କଣ?
ଶହେଟା ପରେ ମୁଁ କରିସାରିଲିଣି ସେଇଥିରୁ। ଏ ପାଟି କଣ କରୁଚୁ ବେ।
ହାଲୋ ହୁଁ।
ସେଥିରୁ ମୁଁ ଶହେଟା ପରେ କରିସାରିଲିନି।
ମାନେ କଣ କି?
ସେ ଯୋଉ ମାନେ ଅନୁବାଦନ କରିବା ଯୋଉ ଟା।
ଓହୋ। ମତେ କୋହୁନ ମୁଁ କେମିତି କରିବି?
ସିଏତ ସେଇ ଇଏ ଗୁଡା ଶୁଣିବ ଶୁଣିକି ତାକୁ ଇଏ କରିବ ଅନୁବାଦ କରିବ।
ମୁଁ ଏପର୍ଯ୍ୟନ୍ତ କିଛି ବି ଜାଣିନି।
ମାନେ ସେ ଯୋଉ ଉଁ ମାନେ ଇଏଟା ଥିବ
ହଁ ଏବେ ପନି ହେ ହେ ହେ। ହଁ।
ସେ ସେ ଯୋଉ ଅଡିଓ ଟା ଥିବ ତାକୁ ଶୁଣିବ ଶୁଣିକି ତାପରେ ତାକୁ ଅନୁବାଦ କରିବ।
ଓହୋ ଆଛ। ଓଡ଼ିଆ।
ଆଗ ତା ନିୟମାବଳି ସବୁ ଗୁଡା ପଢିବାକୁ ପଡିବ।
ହ୍ୟାଲୋ।
ତା ନିୟମାବଳୀ ଯାହା ଯାହା ରହିଛି।
ମୁଁ କହିବି ଆଉ ତମକୁ ପଚାରିବି ଆଉ।
ହୁଁ।
ହୁଁ। ଖାଇଛ କଣ?
ଆଜି ପିଜୁଳି।
ମାନେ ଦିନର।
ଆ ପିଜୁଳି, ପିଜୁଳି।
ଆଜି କଣ ?
କିଛି ନାହିଁ ଯାଇଥିଲି ସେଇଟା ବୁଲିବାକୁ ଆସିଲା ବେଳକୁ ବାଟରୁ କିଣିକି ଆଣିଥିଲି। କେଜି କି ବି ଶ ଶହେ ଚାଳିଶ ଟଙ୍କା କେଜି।
ଅ ହ, ଏ ଯୋଉ ବଡ ଗୁଡାକ ବୋଧେ।
ହଁ ହଁ।
ହଁ ତ ତାକୁ ଯେ ଖାଇବ, କାକୁଡି ଖାଇବ ତାହା।
ସେଇଆ ବା। ତାକୁ ତା ସହିତ ଜଲ ଜିରା ମିଶେଇକି
ହଁ। ସେଇ ଟା ତ ଦିଟା ଦିଟା ଆସିବ ବୋଧେ ନା ତିନଟା?
ତିନଟା।
ହଁ। ପିଜୁଳି ତ ମର ବହୁତ ପସନ୍ଦ।
ଖାଇକି ଥଣ୍ଡା ହେଇଯାଇଛି ଏକେଥରେ।
ହୁଁ ହୁଁ।
ତଣ୍ଟି ଫିଟୁନି। ଖାଲି ଧଇଁ ସଇଁ ହେଲା ଭଳିଆ ଲାଗୁଛି।
ହୁଁ। ଏବେ ତ ପିଜୁଳି ଗୁରା ଖାଲି ବାହାରିବ ନା ମାନେ ଆସିବ ମାର୍କେଟ କୁ
ହୁଁ
ଏବେ ତ ଦି ତିନି ଦିନ ତଳେ ଆମ ମାଡାମ ହେଲା ମୁଁ ବି ଗୋଟେ ଖାଇ ପୁରା ବସି ତାକୁ କାଟିିକି ଖାଇଲେ ହବ ଆଉ ଗୋଟା ଟା କେମିତି ଖାଇବି ହେଲା ଆକୁ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଖାଇଦେବେ ଆଉ ଖାଇଦେବେ
କିନ୍ତୁ ଏଇ ପିଜୁଳିର ମଞ୍ଜି ଗୁଡାକ ବହୁତ ଟାଣ ରହୁଛି
ଓହୋ
ସେଇ
ମଞ୍ଜି ଟା କିନ୍ତୁ ଏଇ ଗୁଡାକ ପୁରା ଭଲ ଲାଗିଥାହାନ୍ତା
ଆମର ଦେଶୀ ବିିଜୁଳି ଗୁଡା ଯୋଉ ସେଗୁଡାକ କଣ ଅଛି ନା ମାନେ ତମେ ଚୋବେଇ କି ଖାଇଦବ ଆରାମ ସେ କିନ୍ତୁ ଏ ଗୁଡାକ ବହୁତ ଟାଣ ରହୁଛି କିନ୍ତୁ ଉପର ଟା ପୁରା ମାନେ ଯଦି କାକୁଡି ଭଳିଆ
ହୁଁ ହୁଁ ସେ କେଟା କାକୁଡି ଖାଇଛି
ହୁଁ
ଖାଇବା ତାହେଲେ ପିଜୁଳି ଆଉ ନା କି ଆ କେତେ ବର୍ଷ ହେଲାଣି ତମର କାମ
ମୋର କାମ ମୁଁ ସକାଳୁ ଯାଇଥିଲି
ହୁଁ ହଁ
ସକାଳୁ ଯାଇଥିଲି ସକାଳୁ ଯାଇକି ଏଗାରଟା ହବ ଫେରିଲି ସିଆଡେ ନା ଏଗାରଟା ସାଢ଼େ ଏଗାରଟା ହବ
ସକାଳ ମାନେ ଛଅଟା ସାତଟା
ହୁଁ
ଆମର
ହୁଁ ଆଜି ବହୁତ ବାଟ ବୁଲିବ ଆଜି ପାଖାପାଖି ଯାହାହେଲେ ବାଉନ ପଞ୍ଚାବନ କିଲୋମିଟର ପାଖାପାଖି ବୁଲିଛି
ଓ ହୋ
ଆଜି ସିଆଡେ ଯିବାକୁ ପଡିଲାନି ତ
ହୁଁ ହୁଁ ଖାେ ହିଁ ଖାନ୍ତି
ଉଁ
ଥଣ୍ଡା ହେଇଯାଉଛ ଔଷଧ ଖାଅ
ହଁ ବହୁତ ପୁରା ମତେ ଲାଗୁଛି ଆଜି ରାତିକି ଜଣା ପଡିବ
ହୁଁ ଏତିକି ତାର କଥା କହୁଥିଲି ତ ମୁଁ ସେ କହିବି ତମକୁ ମୁଁ ଠିକ ଅଛି ପଚାରବି ଆଉ
ଦେଖ ମୁଁ କରିକି ତ ଦେଇଛି କିଛି ରିପୋର୍ଟ ଆସିନି
ବଣ ପୁଣି କଣ ଆସିବ ଏକୁଣ କଣ ମୁଁ କିଛି ବୁଝିବାନି ଖାଯ୍ୟ କର କଲ କରିବା ପାଇଁ
ଅ ଏଇଟା ମାନେ ସେ ପୁଣି ଆଉଥରେ ଦେଖିବେ ନା ତାକୁ ଠିକ୍ ଅଛି ନା ନାଇଁ
କଣ ହେଇଥିବ ଆଉ
ହଁ ତାପରେ ଏଥିରେ ଯୋଉ ପ୍ରକାର ଦଉଛି ମାନେ ଏତେ ସଠିକ ଭାବରେ କେମତି କରିବ କେଜାଣି।
କଣ?
ପୁରା ମାନେ ଠିକ ରହିବା ଦରକାର ପୁରା।
ହଁ।
ହୁଁ।
ମୁଁ ଫାଷ୍ଟ କରିଥିଲି କେତେ ଗୁଡ଼େ ସେଥିରୁ ଚାରିଟା ଭୁଲ ହେଇଥିଲା।
ଓହୋ ସେ କଣ କି ମଲଟିପୁଲଚଏସ୍ ନା କଣ?
ନାଇଁ, ନାଇଁ।
ଆଉ।
ସେ ପୁରା ସିରିଏଲ ହେଇକି ଥିବ ପୁରା ଦାଡି଼ ହେଇକି।
ଅଁ, ହଁ।
ରାତିରେ କଣ କରିବ କେଜାଣି ବୋଉ? ମୁଁ ଭାବୁଛି ଆଜି ନେଇକି ଗଲେ ଜୀବନ ଟି ଆମର ହୁଁ ଅଣ୍ଡା ତଟକା କରିବା ପାଇଁ ଯୋଉ ଆସୁଛ ଯାଇଗୁଡ଼ା ମିଶିକି ଥିବ ସବୁ
ହଁ, ହଁ।
ସେଗୁଡା ନେଇକି ଗଲେ ଆଜି ରାତିରେ ବତୁରେଇ ବି ତାକୁ। ସକାଳେ କରିବୁନି।
ଆଁ ସେମିତି ହିଁ କରିଦବ। ରାତିରେ ଖାଇବ ଆଉ କାଲି ତ
ହେ କାଲି ରବିବାର ନାଁ।
ହୁଁ।
ଯେ ଆମର ତ ଛୁଟି ହେଲାନି ଆଉ। ପୁଣି ସେଇ ଏଗାରଟା ଯାଏ ପୁଣି ଖଟିବାକୁ ପଡିବ।
ସେ ପଚାଶ କିିଲୋମିଟର
ହୁଁ ପଚାଶ, ହଁ ପଚାଶ। କାଲି ଦେଖିବା କାଲି ବେଶୀ ନ ଯିବାକୁ ଚେଷ୍ଟା କରିବା।
ମାଉସୀଙ୍କର ତ କଲି ଛୁଟି ଥିବ ନାଁ?
ହୁଁ।
ତମେ ବୋଧେ ଯାଉ ଗଲେ ଗଲା ପରେ ତମେ ବୋଧେ ରୋଷେଇ କରୁଥିବନା।
ହୁଁ ଘରେ ଟି ପାଟି ସୁବୁଛି କି କିଏ ଅଛନ୍ତି ନା କଣ?
ହଁ ସେଠି ବାହାରେ ଅଛନ୍ତି।
ନାହଁ, ନାହଁ, ନାହିଁ।
ହାଲୋ। ଖ ଲାଗ ହାଲୋ। ନାଇଁ ନାଇନ ନାହିଁକି ଆସିବନି ଆସିବନି ବି
କଣ କହିଲ?
ଆସିବନି ବଲେ ଗଛ ପଡିଯାଇଛି ରାସ୍ତାରେ
ଆଉ ତା ହେଲେ ଅନ୍ଧାର ଏଇ କଥା ମୁ ସବୁବେଳେ ଗୋଟେ ହେଇଛି ୟଆଡେ ବି ଆଜି ପୁରା ଦି ଘଣ୍ଟା ଲାଇନ କାଟି ଯାଇଛି।
ହଁ ହ ଆମର ତ ବି ସେଇ ବର୍ଷା ହେଲା ବେଳୁ କଟିଛି କଟିଛି କଟିଛି ଆଉ ତାପରେ ଆଉ ଆସିିନି ଗଛ ତ ପଡିଯାଇଛି କଣ ଆସିିବ
ହଁ ହଁ
ଚଳିବ ଆମର ତ ଅଛି ଆଉ ବଟେରୀ ଆଉ ଗରମ ବହୁତ ଲାଗୁଛି ପୁରା ଚାର୍ଜ ହେଇକି ଅଛି। ତମର ଲାଇନ୍ କେତେବେଳ କୁ ଆସିବ? ଆସିଚି ନା ଆମ ଆଡେ ତ ଆସିନି ଆମର ଚାଲିବ ସେଠୁ ଲମ୍ବା ଚାଲିବ
ଗଛ ପଡିଯାଇ ତ ଆସିବ ଲ ଏ
ହୁଁ ଏପଟ କାଲି ଆସି ପାରେ
ହଁ।
କାଲି ଯେତକ ତିଆରି କରିବାକୁ ପଡିବ
ହଁ ତାବି ଯ ମାନେ ଗାଁରେ ତ ଯ ଚାର୍ଜ ନଥିଲା
ଆଉ ଆମ ଏପଟେ ଜଙ୍ଗଲ ଟାକୁ ବେଶୀ
ହଁ।
ଟିକେ ପବନ ହେଲେ ଆଉ ଗଛ ପଡିଯାଉଚି
ହୁଁ। ହଁ।
ଓ ହୋଉ ରଖୁଚି ତାହାଲେ ଆଁ।
ହଁ ହଁ ଠିକ୍ ଅଛି।